ହ୍ୟାଲୋ ହଁ। ଆଜ୍ଞା ସାର୍ କଣ କରୁଛନ୍ତି?
ଏଇ ରଜରେ ପିଠା ଖାଉଛି।
ଓହୋ ଆଉ ଆପଣଙ୍କ ଆଡେ ରଜ ସେଲିବ୍ରେଟ କେମତି କଣ କରୁଛନ୍ତି?
ଆମର ଘରେ ପିଠା ହେଇଛି ପୋଡ଼ପିଠା ହେଇଛି ପାନ ଖାଉଛି ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିକି ବୁଲାବୁଲି କରୁ।
ଆଉ ଆପଣ ଦୋଳି ଫୋଳି ଖେଳୁଛନ୍ତି କି ନାଇଁ?
ନା ଭୁବନେଶ୍ୱର୍ ରେ ଏରିଆରେ ଦୋଳି ଫୁଳି ନାହିଁ କିନ୍ତୁ ଗାଁ ଏରିଆରେ ଦୋଳି ଫୁଳି ଅଛି ଆଉ।
ସାର୍ ମୋର ଗୋଟେ ପ୍ରଶ୍ନ ଅଛି ତ ଆମେ ଫୋନ ୟୁଜ୍ କରିକି ସମ୍ପର୍କ ଭାଙ୍ଗୁଚେ ନା ସମ୍ପର୍କ ଟା ବଢୁଛି ଆମର ଫୋନ ୟୁଜ୍ କଲେ?
ଫୋନ୍ ୟୁଜ କଲେ ସମ୍ପର୍କ ବଢୁଛି।
କେମିତି?
କେମିତି କଥାବାର୍ତ୍ତା ହେଇକି ଯାହା ଆମର ଦରକାର ଅଛି ନା ଦରକାର ଅଛି ସବୁ ଜିନିଷ ଜଣା ପଡୁଛି। କେମିତି କଣ ଚାଲିଛି କଣ କଣ ପାଳନ ହଉଛି।
ହୁଁ କିନ୍ତୁ ମୁଁ ଜାଣିବାର ଆଜି କାଲି ଆମେ ମାନେ ବନ୍ଧୁ ବାନ୍ଧବ ସମସ୍ତଙ୍କ ସହିତ କଥ କଥା ହବା ଅପେକ୍ଷା ଆମେ ମାନେ ଫୋନକୁ ଦେଖୁଛେ ବହୁତ ଫୋନ କୁ ୟୁଜ କରୁଛେ। ଚେ ସେଥିପାଇଁକା ମାନେ ଆମ ସମ୍ପର୍କ ଭାଙ୍ଗି ଯାଉଛି। ଶ ଲଗାଉଛ ହାଲୋ।
ଆଜ୍ଞା।
କହିଲି ସାର୍ କଣ ଖାଇଛନ୍ତି ଏବେ?
ଆମ ଘରେ ପିଠା ହେଇଥିଲା ବରା ହେଇଥିଲା ପୋଡ ପିଠା ହେଇଥିଲା ରଜରେ ତ ପିଠା ପଣା ଆଉ।
ଓହୋ, ତାହେଲେ ଆପଣଙ୍କର ଏମିତି ସେଲିବ୍ରେଟ୍ କରନ୍ତି। ଆଉ ଆପଣଙ୍କ ଘରେ ଆପଣ ଠାକୁର ପୂଜା କରନ୍ତି କି ନାଇଁ ରଜରେ?
ରଜରେ ତ ପୂଜା ହୁଏନି। ସଂକ୍ରାନ୍ତି ଦିନ ପୂଜା ହୁଏ।
ଅଁ, ହଁ ଆଉ ତାହେଲେ ରଜ ତିନି ଦିନରେ କୁଆଡେ ବୁଲିବାକୁ ଯିବେ?
ରଜ ତ ତ ବୁଲାବୁଲି କରିବା ଏମତି ପାର୍କ ଫାର୍କ ଯିବା। ଆଉ ବୁଲାବୁଲି କରିବା ସାଙ୍ଗସାଥ ଥି ମିଶିକି ପାନ ଫାନ ଖାଇବା। ଘରେ ସମସ୍ତେ ନୂଆ ପିନ୍ଧିବା।
ହଁ, ହଁ ଆପଣଙ୍କର ଭଉଣୀ ଫଉଣୀ ଅଛନ୍ତି?
ହଁ ମୋର ଗୋଟେ କୁନି ଭଉଣୀ ଟେ ଅଛି।
ହଁ, ହଁ ତାହେଲେ ଅଁ, ଏବେ ମାନେ ଅଧିକ ତ ଝିଅ ମାନଙ୍କର ରଜ ସେଲିବ୍ରେଟ୍ ନା ପୁଅ ମାନଙ୍କର?
ଅଧିକ ଝିଅ ମାନଙ୍କର।
ଝିଅ ମାନେ କାହିଁକି? ପୁଅ ମାନେ କାହିଁକି କରିପାରିବେନି?
ପୁଅ ମାନେ ସବୁ ଆରାମ ସେ ନୂଆ ପେଣ୍ଟ ସାର୍ଟ ପିନ୍ଧି ଦେଲେ ବୁଲାବୁଲି କରିଦେଲେ। ଝିଅମାନେ ସବୁ ମେହେନ୍ଦି ଫେହେନ୍ଦି କରିକି, ଅଳତା ଫଳତା ଲଗେଇକି କେତେ କଣ କରନ୍ତି। ତାପରେ ପାନ୍ସଟା ବାଜିଲେ ପାନ୍ସଟା ଛଅଟା ବାଜିଲେ ଆଉ ସିଏ ଆଉ ଖାଇବେନି ସେମାନେ। ରଜ ପାଇଁ ତାଙ୍କର ପାଳନ ଅଧିକ।
କଣ ଟୋଟାଲି ଖାଇବେନି?
ନା ଏମତି ଇଟିଲି ଫିଟିଲି ଖାଇବେ, ପିଠା ପିଠା ଆଉ ଭାତ ଖାଇବେନି ଆଉ।
ଓହୋ, ମାନେ ସେଟାକୁ କଣ କୁହାଯାଏ ଆପଣଙ୍କ ଆଡେ?
ସେଇଟା ଆମର ରଜ ପାଳନ କୁହାଯାଏ ଆଉ।
ଆମ ଆଡେ ସେଟାକୁ କୁହନ୍ତି ରଜ ପାରନ୍ତି।
ରଜ ପାନ ଆଣ।
ଆଉ ତାହେଲେ ଆପଣ ଗାଁ କୁ ଆପଣ ଗାଁ ମାନେ ଯୋଉଠି ଆପଣ ରହୁଛନ୍ତି ସେଇଟା ଆପଣଙ୍କର ଗାଁ?
ଆଜ୍ଞା, ଆମ ଗାଁ।
ଓହୋ! ତାହେଲେ ଆପଣଙ୍କ ଗାଁ ରେ ଏମିତି ସବୁ ସେଲିବ୍ରେଟ୍ ହଉଛି ନା? ଆଉ ଆ ଆପଣ ରଜକୁ ମାମୁଁ ଘର ଏମ୍ ମାମୁଁ ଘର ଆଉ ମାଉସ ସୀ ଘର ମାନ ଏମିତି ସବୁ ବନ୍ଧୁ ଘରକୁ ଯାଆନ୍ତିନି?
ହଁ ଦିଦି ଆମେ ବଡ ଭଉଣୀ ଘର ଆଡେ ବୁଲାବୁଲି କରିବା ଯାଉ। ରଜରେ ତାଙ୍କ ଭା ର ନେଇକି ଯାଉ ପିଠା ପଣାଠୁ ଧରିକି, ଫଳମୂଳ ଧରିକି। କଦଳୀ ପଣସ ଫଣସ ସବୁ ନେଇକି ଯାଉ ଆମ ଭଉଣୀ ଘରକୁ।
ଅଁ, ହଁ। ମାନେ ଆପଣ ଏମିତି ମାମୁଁ ଘର, ମାଉସୀ ଘର, ଏମିତି ସବୁ ବୁଲିବାକୁ ଯଆନ୍ତି କି ନାହିଁ ରଜକୁ?
ହଁ ଆମ ମମୁଁ ଘରେ ତ ରଜ ବୋଲି ଫେମସ୍ କାହିଁକି ନା ସେ ଏପଟେ ମୁଣ୍ଡିଆ ଫୁଣ୍ଡିଆ ହେଇଥିବ ଦୋଳି ଫୁଳି ପୁରା ହେଇକି
ହଁ, ହଁ ଆଉ ଆପଣ ମାନେ ମୁଁ କହିଲି ରଜରେ ନନ୍ଦନକାନ ବୁଲିବାକୁ ଯାଆନ୍ତି?
ରଞ୍ଜ ରଜରେ ତ ହଁ ନନ୍ଦନକାନନ ତ ସବୁ ପାର୍କ ଫାର୍କ ସବୁଆଡେ ବୁଲାବୁଲି କରିବାକୁ ଯାଇଛୁ। ଫିଲ୍ମ ବି ପଡିଥାଏ, ଫିଲ୍ମ ବି ଦେଖିଆକୁ ଯାଉ।
ଆଉ ଆପଣଙ୍କ ଆଡେ ଗରମ କେମିତି କଣ?
ହଁ ରଜ ପାଗରେ ଟିକେ ଗୁଳୁମୁଳୁ ଲାଗୁଚୁ ଆଉ। ପାଗ ଟା ଟିକେ ତ ଭଲ ଦେଇଚି, କିନ୍ତୁ ଗୁରୁମୁଳୁ ଟା ଅଧିକ ହଉ
ଆଉ ଆପଣଙ୍କ ଆଡେ ମାନେ ଆଜି ଗରମ ହେଲା ନା ଗରମ ଆଗରୁ ହଉଥିଲା?
ନ ଗରମ ଆଗରୁ ହଉଥିଲା, କିନ୍ତୁ ଏ ଆଜି ଗୁରୁମୁ ଟା ଅଧିକ ହଉଚି।
ହଁ, ହଁ। ହଁ ହଉ ଆଉ ଜଗା ଦର୍ଶନ କରିବାକୁ ଯିବେ ନା ଯିବେନି ଏଇ ବର୍ଷ ରଥଯାତ୍ରାକୁ?
ଆଉ ଆଜ୍ଞା ଆମ ଏଇ ଖରା ଯେ ହଉଚି ଆମ ଘର ଗୋଟେ କୁନି ଭଉଣୀ ଟେ ଅଛି ସିଏ ଜମା ରହିପାରୁନି।
ଆପଣ ରଥଯାତ୍ରା ଦର୍ଶନ କରିବାକୁ ଏ ବର୍ଷ ଯିବେ ନା ଯିବେନି?
ଏ ବର୍ଷ ରଥଯାତ୍ରା ଦେଖିବାକୁ ଯାଇଥାନ୍ତି ଯେ କିନ୍ତୁ ମୋର କୁନି ଭଉଣୀ ଟା ଗରମ ସହିପାରିବନି। ସେଥିପାଇଁ ତାକୁ ଛାଡିକି ଆମେ କୁଆଡେ ଯିବୁ।
ତାପରେ ଏବେ ଗହଳି ରହୁଛି ନା ରଥଯାତ୍ରା।
ହ ବହୁତ ଗହଳି।
ହୁଁ ସେଥିପାଇଁ ଲୋକମାନେ ଯାଇପାରୁନାହାନ୍ତି ବେଶୀ। ତ ଆଉ ଆମେ ବି ଯାଉ।
ଆପଣ ବି ଯାଆନ୍ତି କିବା ଆମ କୁନୁ ଭଉଣୀ ଅଛି ବୋଲି ତା ଆମେ ଛାଡିକି ଯାଇପାରୁନୁ ସେଏ କାନ୍ଦିବ ରୁଷିବ ହନା। ମୁମ ପଲିବ ପଣି ମଣିିଲା।
ହ ମୁଁ କହିଲି ଆମେ ବି ରଥଯାତ୍ରା ଯାଉ ତ ରଥ ମାନେ ରଥଯାତ୍ରାରେ କଣ କଣ ଆପଣ ଦେଖ? ଦେଖନ୍ତି ପର୍ବ ମାନେ କଣ କଣ ହୁଏ ସେଠି?
ବ ରଥଯାତ୍ରା ତ ଲୋକ ବହୁତ ଗହଳି ହୁଅନ୍ତି ଜଗାର ଦର୍ଶନ କରିବା ପାଇଁ ଲୋକ ବହୁତ ବହୁତ ମାନେ ଏତେ ମନରୁ ଭାବି ଯାଆନ୍ତି। ଭିତରେ ପସେଇଲା ପୁରା ଆନନ୍ଦ ମିଳେ ଏତେ ଗହଳି ମଧ୍ୟ
ନାଇଁ ନାଇଁ କଣ? କଣ ହୁଏ ମାନେ ଜଗନ୍ନାଥଙ୍କର କଣ କଣ ହୁଏ ଆପଣ ସେ ବିଷୟରେ କିଛି ଜାଣିଛନ୍ତି? ଯେମିତି ଥାଏ ସୁନାର ବେଶ ତ ସ୍ନାନ ପୂର୍ଣ୍ଣମା ସ୍ନାନ ପୂର୍ଣ୍ଣମା ମାନେ ଆପଣ ଜାଣିଛନ୍ତି କଣ?
ନା ସାନପ ନମା ଜାଣିନି।
ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଗାଧେଇବେ ସ୍ନାନ ପୂର୍ଣ୍ମା ତ ଆମର ଥାଏ ସୁନାବେେଶ ତ ଏମିତି ବହୁତ ପ୍ରକାର ଅଛି।
ହଜଆାରରି ହଉଛି କାଟରେ କାଟିକି।
ତ ଆମର ସବୁ କିଛି ଭୁଲି ଗଲେଣି ଲୋକ ପରମ୍ପରା କୁ ଭୁଲି ଗଲେଣି। ତ କେହି ବି ଆଉ ସେତେଟା ପରମ୍ପରାକୁ ମନେ ରଖୁନାହାନ୍ତି। କଣ ହଉଛି କଣ ନହବ ସେ ସବୁକୁ ଆମର। ମାନେ ଲୋକମାନେ ସବୁ ଭୁଲି ଗଲେଣି ଆସ୍ତେ ଆସ୍ତେ।
ହଁ ହେଲେ
ଆପଣ କଣ
ଆମର ରଥଯାତ୍ରା ଯେମତି ହବ। କାହିଁକି ନା ସେ ଗୋଟେ ଆମ ବରଷ କୁ ଥରେ ନିହାତି ହବା ଦରକାର ରଥଯାତ୍ରା।
ନାଇଁ ନାଇଁ ବୁଝିଲି ଆପଣଙ୍କ ମାନେ ଜାଣିଛନ୍ତି କିଛି ରଥଯାତ୍ରା ବିଷୟରେ କିଛି ଜାଣିଛନ୍ତି ମାନେ କଣ କଣ ପାଳନ ହଉଛି କଣ ନ ହଉଛି ସେ ବିଷୟରେ କିଛି ଜାଣିଛନ୍ତି?
ଊ ଆମ ଜଗନ୍ନାଥ ସୁନ୍ଦାର ବଶ ନ ନେବେ ତାପରେ ତାଙ୍କୁ କଣ କାଠ ଖୋଜିକି ଦେଖ ଅଛନ୍ତି ଜୟ ଜଗନ୍ନାଥ ସ କରିବା ପାଇଁ ତାଙ୍କର ହଁ ସେ ତାଙ୍କ ସେ କାଠରେ ନିଜ ଶରୀର ତିଆରି ହେବେ।
ସେଇଟା ନବକଳବଳ।
ହ ରସ ଗଡା ହବ ତାପରେ ରଥ ତଣା ହବ ମାଉସୀ ଘରକୁ ଯିବେ।
ଆ କକୁ ନକରା ହେ। ହଁ ହଁ ମାଉସୀ ଘରକୁ ଯାଆନ୍ତି ତ କଣ ପାଇଁ ଜଗନ୍ନାଥ ମାଉସୀ ଘରକୁ ଯାଆନ୍ତି।
ପୋଡ ପିଠା ଖାଇବା ପାଇଁ
ତ କେତେ ଦିନ ଯାଆନ୍ତି? ମୁଁ କହିଲି ଜଗନ୍ନାଥ କେତେ ଦିନ ମାଉସୀ ଘରକୁ ଯାଆନ୍ତି।
ଜଗନ୍ନାଥ ଯାଆନ୍ତି ନଅ ଦିନି ମାସରେକୁ।
ଆଜ୍ଞା ଆଜ୍ଞା ତାହେଲେ ଆପଣ କିଛି କିଛି ଜାଣିଛନ୍ତି? ତ ଜଗନ୍ନାଥ ଏକା ଯାଆନ୍ତି ନା ତାଙ୍କ ସାଙ୍ଗରେ ଆଉ କିଏ ବି ଯାଆନ୍ତି।
ତିନି ଭାଇ ଭଉଣୀ ଯାକ ଜାଣନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମ ନଅ ଦିନ ପରେ ଆସନ୍ତି।
ଆଜ୍ଞା ଆଜ୍ଞା ତାହେଲେ ଆପଣ ସବୁ କିଛି ଜାଣିଛନ୍ତି ଅଳ୍ପ ଅଳ୍ପ।
ତାପରେ ତାଙ୍କୁ ବି ଜର ହୁଏ।
ହୁଁ ସେଟା କେବେ ଜର ହୁଏ?
ଅଣସବ ଘରେ ଅଣସର୍ବା ଘରେ ପଶିଲେ ଯାଦା ହୁଏ ତାଙ୍କୁ
ନାଇଁ ନାଇଁ ସେଟା ଅଣସର ଘର।
ତ ସ୍ନାନ ପୁନ ଦିନ ସ୍ନାନ କଲେ ଯାଇକି ଜର ହୁଏ।
ଓହୋ ହଁ ହଉ ଆଉ।
ତାପରେ ଔଷଧ ପତ୍ର ସବୁ ବଟା ହେଇକି ଦେଲେ ଯାଇକି ଯଆର ଭଲ ହୁଏ।
ସେଇଟା କୋଉ ମେଡିସିନ ଦିଆ ହୁଏ
କହିପାରିବିନି କିନ୍ତୁ ତାପରେ ସେ ମେଡିସିନ ଖାଇଲା ପରେ ତ ତାଙ୍କ ଜ୍ର କମିଯାଏ ତାପରେ ଯାତ୍ରା ହୁଏ ଆରମ୍ଭ ଶାର ପୋଡ ପିଠା ଖାଇବେ।
ଖାଲି ଆପଣଙ୍କ ମାନେ ଗାଁରେ ଆପଣ ଖାଲି ରଜ ପର୍ବ ପାଳନ କରନ୍ତି ନା ଆଉ କିଛି ପର୍ବ ଅଛି ପାଳନ କରନ୍ତି ଯୋଉ ପର୍ବ ଗୁଡାକ ଆପଣ କହିପାରିବେ ମତେ।
ଆମର ହୋଲି ହୁଏ ହୋଲିରେ ରଙ୍ଗ ବଳନ୍ତି। ଭାଙ୍ଗ ବିିଅନ୍ତି ପଣା ବିିଅନ୍ତି।
ଆପଣ ହସୁଛନ୍ତି ଯାଇ ହଁ କୁହନ୍ତୁ
ତାପରେ ଦୀପାବଳି ହୁଏ ଦୀପ ଲଗାନ୍ତି ଘରେ ବାଣ ଫାଣ ସବୁ ଫୁଟାନ୍ତି ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି। ତାପରେ ଜାଗର ହୁଏ ଦୀପ ଜାଳନ୍ତି। ତାପରେ ଶିବ ମନ୍ଦିର ଯାଆନ୍ତି ପୂଜା କରନ୍ତି।
ଆପଣଙ୍କର ମାଣବୂଷା ଅଛି।
ମାଣବସା ଅଛି ଆଜ୍ଞା
ଅଷ୍ଟମୀ ଅଛି।
ଅଷ୍ଟମୀ ଅଛି ଅଷ୍ଟମୀରେ ତ ଆମେ ବହୁତ ମଜା କରୁ ମାମୁ ଘର ସବୁ କି ଟା ପିଠାପଣା ଆଣିଥିବେ ପେସଟା ଆଣିଥିବେ ଆମେ ପିନ୍ଧିକି ତ ଜଣେ ପିନ୍ଧିବ ଆଉ ଜଣେ କହିବ ମାମୁ ମୋ ବି ଆଣିନାହାନ୍ତି ତୁ ମମି ଯା ଆଣିବୁ ଯା
ତ ଅଷ୍ଟମୀ ପର୍ବ ଟା କେମିତି ପାଳନ କରନ୍ତି?
ଅଷ୍ଟମୀ ପ ପକ ଆମ ମାମୁ ଘରୁ କୋ ଟଙ୍କା ଆସେ ଆମେ ପିନ୍ଧିବୁ ଖାଇ ତାପରେ ପିଠା ଯିଏ ବଡ ହେଇଥିବ ସିଏ ବି ପିନ୍ଧିବି
ହୁଁ ହୁଁ
ପିନ୍ଧିକି ଖାଇକି ପିଠା ଖାଇକି ଅଷ୍ଟମୀ ପାଳନ କରନ୍ତି ନୂଆ ପିଠା ଖାଆନ୍ତି ସିଏ
ତ ଆମ ଆଡେ ଅଛି ଯେ ମାନେ ଅଷ୍ଟମୀ ଯିଏ ପରୁଆଁ ସିଏ ଆଗ ପିଠା ଖାଇବେ। ତ ତାପରେ ଯାଇକି ଘରର ଯିଏ ସାନ ଥାଏ ସେମାନେ ବି ମାନେ ପିଠା ଖାଆନ୍ତି। ତ ନୂଆ ପିନ୍ଧନ୍ତି ପିଠା ଖାଆନ୍ତି ସେଦିନ ବି ବୁଲାବୁଲି କରନ୍ତି। ତ ମାମୁଁ ଘର ତରଫରୁ ସବୁ ଆସେ କିମ୍ବା ଘରେ ବି କରିଥାନ୍ତି ତ ତାକୁ ପିନ୍ଧା ପିନ୍ଧି କରିକି ମାନେ ପରୁଆଁ ହୁଅନ୍ତି। ତ ଆପଣ ବି ପୁରୁଆଁ ହଉଥିବେ ଆପଣଙ୍କର ମାଣବଶ ପର୍ବ ଅଛି।
ହଁ ମାଣବସା ଅଛି।
ତ ଲୋକମାନୋନ ଆଜିକାଲି ପର୍ବ ପର୍ବାଣି କି ସବୁ ଭୁଲି ଗଲେଣି ଆମ ଖାଇବା ଓ
ଆମର ମାଣବସା ତେଳ ହୁଏ ଗୁରୁବାର ଥିବ ଶୁ ବୁଧବାର ଦିନ ଠୁ ଘର ଧୁଆ ଧୁଇ ପୋଛା ପୋଛି ପୁରା ଉଳା ଓଳି ସବୁ ହେଇକିରି ଚିତା ବସିବ ତାପରେ ମାଣ ବସିବ ପୂଜା ହବ। ସବୁ ଫଳମୂଳ ଲାଗିବ, ପିଠାପଣା ହବ, ଦଶଟା ମଣ୍ଡା ହବ।
ତ ଆମର ଶୁଣନ୍ତୁ, ସାର୍ ଟିକେ ଶୁଣନ୍ତୁ। ମୁଁ କହିଲି ଆମର ଓଡିଆ ପର୍ବ ପର୍ବାଣୀ, ସଂସ୍କାର, ସଂସ୍କୃତି ଆଉ ଖାଇବା ସବୁ କିଛି ପଖାଳ ସବୁ କିଛି ଲୋକମାନେ ଆଜିକାଲି ଭୁଲି ଗଲେଣି ତ ଆ ଏସବୁ କୁ ଆମେ ନିହାତି ମାନେ ଓଡ଼ିଆ ସଂସ୍କୃତି ପରମ୍ପରାକୁ ଆମେ ଜାରି ରଖିବାକୁ ହେଲେ ଆମେ ସବୁ କିିଛି ମନ ରଖି ଖି ଆକୁ ପଡିବ। ଓ ସାର୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ। ଏବେ ରହିଲି।
ଆଜ୍ଞା।